ହ୍ୟାଲୋ।
କଣ କରୁଚ?
ହଁ ହଁ ବସିଥିଲୁ ଆଉ।
ହୁଁ ହୁଁ କୁଆଡେ ଗାଏପେ ହେଇଯାଇଥିଲା କାମ ଥିଲା ନା କଣ?
ନାଇଁ ମ ମୋର ତ ହଉନି ଆଉ ମୁଁ କଣ କରି
ଓହୋ ମାନେ କଲ ଯାଉଚି ତ କଲ ଯାଉଚି?
ମୋ ଆଡୁ ତମ ଆଡୁ କଲ ଆସୁଚି ମୋ ଆଡୁ ଯାଉନି। ମୋ ଆଡୁ ଯାଉନି ଯେ ମୁଁ କଟିନୂଉ ମାରିଦେଲି ଯେ ହେଟା ଯା ହେଟା ଗଲା ମୁଁ ପୁଣି ଦେଇ ନମ୍ବର ମାରିକି ଆ ଥରେ ଟାଏ ଦେଖିଆ ଗୋଟେ କରିବି।
ହଉଚି କି ନାଇଁ କାଲି ଆଡକୁ ଦେଖିବା ଟ୍ରାଏ କରିବି ଆଉ।
ହୁଁ। ଆଉ ଆଜି ଦିନ ଯାକ କୁଆଡେ ଯାଇଥିଲ ନା ଘରେ ଥିଲ?
ନା ଘରେ ଅଛି। ବର୍ଷା ପବନ ଆମ ଆଡେ। ବର୍ଷା ଫର୍ଷା ଜୋରେ ହେଇଛି ଆମ ଆଡେ ଛଡକ ଫଡକ ମାରିକି।
ଯାହା ହଉ ଫାଇନାଲି ଏତେ ଦିନ ପରେ ହେଲା।
ହଁ ବହୁତ ଦିନ ପରେ ହେଇଚି ଆଜି। ଆମେ ଭାବିଲୁ ହଁ ସବୁବେଳେ ତ ଏମିତି ଉଠାଏ ହବନି ଦେଖିଲା ବେଳକୁ ହୁଁ ହେଲା। ବହୁତ ଜୋରେ ହେଲା ହୁଁ।
ଏ ଟିକେ ଥଣ୍ଡା ଲାଗୁଥିବ ଏପଟେ।
ଥଣ୍ଡା ଘର ଭିତରେ ଯାହାେଲେ ଟିକେ ଝାଳ ବାହାରୁଚି ବାହାର ଟା ଥଣ୍ଡା ଲାଗିବ।
ହଉ ହୁଁ।
ଆଉ ଖିଆ ପିଆ।
ସେପ କିଛି ଲାଇନ ତ କଟି ଯାଇଛି। ହୁଁ କରିନୁ କିଛି ଅଟା ଖାଲି ଦଳିିବି ଯା ଆଉ ତରକାରୀ ଦିନ ବେଳୁ କରିକି ରଖିଦେଇଛି ପୋଟଳ ତରକାରୀ ଆଲା ମୁଁ ଦିନ ବେଳୁ କରିଦେଇଥିଲି ରାତିରେ ଏତେ ଯୋର ଗରମ ଯୋଉ ହଉଛି। ସେଇଥିପାଇଁ ମୁଁ କହିଲି କରିଦେଇବି କରିଦେଇକି ରଖ ରଖିଦେବି ଆଉ ଭାତ ବି ଦିନ ବେଳେ ଅଧିକ ରାନ୍ଧି ଦେଇଥିଲୁ
ମୋର ପ୍ରାୟ ଟାଇମ ସେମିତି ସକାଳେ ଅଧିକ ଯୋଉ ତରକାରୀ ଫରକାରୀ ତରକାରୀ ସବୁ ଜିନିଷ ଟା ହବ ଏଇଟା ମୁଁ ଅଧଲ କରିଦିଏ ସେ ରାତିରେ ହେଇଯାଏ।
ହଁ ପରା ସେଇଥିପାଇଁ ମଧ୍ୟ କରିଦେଇଥିଲି ବୋଲି ଭଲ ନହେଲେ ଏଇ ହଇରାଣ ହେଇଥାନ୍ତୁ ଅନ୍ଧାର ରେ
ହଁଁ ହୁଁ
ଭାତ ବି ଅଧିକ ରାନ୍ଧି ଦେଇଥିଲି ସେ କାଲିକି ପଖାଳ ପାଇଁ
ହୁଁ ହୁଁ
ଯାହା ଖାଇଲ ପଖାଳି ଦେଇଛିି ସେ କାଲିକେ ଯାହା ହବ। ସେ ଲାଇନ ତ ପଳେଇଛି ସାଢେ ଚାରିଟା ରୁ
ଓ ହୋ
ବର୍ଷା ପବନ ଉଠିଲା ସାଢେ ଚାରିରୁ ପଳେଇଛି ସେ ଖାଲି ଅଟା ଯାହା ଦଳ ବିି ଆମର ଅଟା ସରିଯାଇ ତ କହିଛି ସେ ଯ ମୋ ଦିଅର ଜଣେ ସେ ଆଣିକି ଆସିବେ ନା
ହୁଁ ହୁଁ ହଁ ରୋଷେଇ କଲେ ତ ା ଚକିକି ରଖିଥିଲେ ସାଙ୍ଗେ ସାଙ୍ଗେ ରୁଟି ହବ ତରକାରୀ ଥିଲେ ଆଉ କିଛି ଟେନସନ ନାହିଁ।
ହଁ ତରକାରୀ ରଖିଦେଇଛି ଯହା ଖାୁ
ଖରା ବେଳେ କଣ ବନେଇଥିଲ ସେଇ ଖାଲି ତରକାରୀ ଭାତ
ହଁ ଡାଲି କରିଥିଲି ଆଉ ସେଇ ପୋଟଳ ଆଳୁ ତରକାରୀ କରିଥିଲି ଆଉ ସାଲଟ କରିଥିଲି।
ଓ ହୋ
ହଁ ଆଉ ସେଇଟା ରଖିଦେଇଛି ତରକାରୀ ତରକାରୀ ବୋଲି କଣ ପୋଟଳ ତରକାରୀ କରିଦେଲି ଆଉ ଆଗ କଷା କାଢିକି ରଖିଦେଲି ଏଇ ଡାଲିରେ ଖାଇବାକୁ ସେ କଷା କାଢିକି ରଖିଦେଇି ଆଉ ସେଇଟା ପାଣି ଦେଇେଇଥିଲେି ଆଉ ଯାହା ଅଳ୍ପ ଥିଲା ପାଣି ଦେଇଦେି ସେଟ ଝୋଳକ ର ଦେଇଛି ଆଉ
ହ ହଁ ହୁଁ ଆଉ କଣ
ଆଉ ଗତମର କଣ ରୋଷେଇ ଆଜି।
ମୁଁ ଏଇ ଚାଉଳ ଟିକେ ଧଉଛି ଏଇ ପନିର୍ ଟିକେ ରହିଯାଇଛି। କହିଲେ ଆଜି ଟିକେ ପନିର ଫ୍ରାଏଡ ରାଇସ୍ ଖାଇବାକୁ ଇଚ୍ଛା ହଉଛି ବନେଇଦେବି ଆଉ
ହଁ ହଁ ହଁ ପନିର ଫ୍ରାଇଡ୍ ରାଇସ୍ ତା ସହିତ ଆଉ କଣ ବନେଇବ।
ତା ସହିତ ଦହି ଅଛି। କଚମ୍ବର ଯଦି ବନେଇଦବି ନହେଲେ ଫ୍ରାଇଡ ରାଇସ୍ଲେ ଖାଲି ଖାଇବା ପାଇଁ ଭଲ ଲାଗେଛି।
ହୁଁ ହଁ
ଆଉ କିଛି ପକେଇବିନି ଖାଲି ପନିର ଆଉ କଣ ପରିବା ଦେଖିକିରି ଗାଜର ଫାଜର ଟିକେ ପକେଇ ଦେଇକରି
ସେଇ ଚାଉଳ ବୋଲି ଯୋଉ ବାସୁମନ୍ତିୀ ଚାଉଳ
ହଁ ସେ ବିରିୟାନୀ ଚାଉଳୁ ଯୋଉଟା
ହଁ ହଁ। କଣ ସବୁ ପକେଇବ ଏଥିରେ ଖାଲି ପନିର ନା ଆଉ କଣ? ଗାଜର ହେରିକା। ହାଲୋ ହଁ ଅଁ। ମୁଁ କହିଲି କଣ ସବୁ ପଡିବ ଭେଜିଟେବୁଲ୍?
ଭେଜିଟେବୁଲ୍ ପକେଇବି ଗାଜର ଟିକେ ଆଉ ବିନ୍ସି ଟିକେ ପକେଇବି। ଆଉ କ୍ୟାପ୍ସିକମ୍ ଟିକେ। ଫାଷ୍ଟ ଚାଉଳ ଟାକୁ ଧୋଇ ଧୁଆ ଦେଇକିରି ବସେଇ ଦିଏ ବସେଇ ଦେଇକିରି ଗାଳି ଦିଏ। ତାପରେ ଅଳ୍ପ ଟିକେ ତେଲ ଦେଇକି। ଟିକେ ପିଆଜ ମତେ ପକଏବନି ମତେ ଫ୍ରାଏଡ୍ରେସେରେ ପିଆଜ ଭଲ ଲାଗେନି।
ହଁ।
ଖାଲି ତେଲ ଘିଅ ଦେଇକି ସବୁ ପରିବା ପକେଇ ଦିଏ ତାପରେ ସେଟା ସିଜ୍ ଜି ଆସିଲା ବେଳକୁ ଚାଉଳ ପକେଇ ଦେଇକି ଉପରେ ଖାଲି ଲୁଣ ଆଉ। ଗୋଲମରିଚ ଗୁଣ୍ଡ ଆଉ ସୋୟା ସୋସ୍ ଟିକେ ପକେଇଦିଏ ଆଉ।
ହୁଁ।
ଆଉ ସଭା ଲାଷ୍ଟେ ରେ ପନିର ଟାକୁ ଅଲଗା ଭାଜିକି ରିଖିଥିବି ସଭା ଲାଷ୍ଟେରେ ପନିର ପକେଇବି।
ହୁଁ ହୁଁ।
ହଁ ହଁ। ମୋ ପୁଅ ବି ସେଇଟା ଭଲ ପାଉଚି ଖାଇବା ପାଇଁ। ସେଇଟୁ ଭାତଟା ପୁରା ଲମ୍ବା ଲମ୍ବା ଭାତ ଟାକୁ ଦେଖିକିରି ବିରିୟାନୀ ବି ଭଲ ପାଏ ଖାଇବା ପାଇଁ ନର୍ମାଲ ଭାତ ଅପେକ୍ଷା ଏଇ ଭାତ ଟା ତାକୁ ବେଶୀ ଭଲ ଲାଗେ। ଏଇରା ହେଇଗଲେ ତା ପାଇଁ ଟେନେସନ୍ ନାହିଁ।
ହଁ ହଁ।
ସେପଟେ ବୋଧେ ବର୍ଷା ଫର୍ଷା ସବୁ ହେଇଛିଯେ ଏପଟେ ଆମର ଏତେ ଗୁଳୁଗୁଳି ବାହାରେ ସବୁବେଳେ ପବନ କିନ୍ତୁ ଘର ଭିତରେ ପୁରା ପଶି ହଉନି।
ହୁଁ। ଆମ ଲାଇନ ପଳେଇଚି କେତେବେଳେ ଆସିବ କେ ଜାଣି।
ହୁଁ ଏଇ ବର୍ଷା ହେଲେ ହେଇ। ଏ ସବୁ ବର୍ଷା ହେଲେ ଯେତିକି ଖୁସି ଲାଇନ ପଳେଇବା ଟା ଦୁଃଖ ତାଠୁ ଅଧିକ।
ଆଗରୁ ଆମ ଏପଟେ ଏତେ ମାନେ କଟିନି ଏବେ ଆଉ ମୁଁ ଦେଖୁଚି ଏବେ ବର୍ଷେ ଦି ବର୍ଷ ହେଲାଣି ବହୁତ କଟୁଚି।
ଇ ଆ।
ଆଗରୁ ସାଙ୍ଗେ ସାଙ୍ଗେ ଆସିବ ଭାରି ହଁ ମାନେ ଲାଇନ୍ ଯଦି ଅଧିକ ଯଦି ବି ହେଇଥିବ। ଚଡକ ପଡକ ଯାହା ମାରିଥିବା। ଘଣ୍ଟେ ଦି ଘଣ୍ଟା ଭିତରେ ବି ପଳେଇ ଆସେ ଏବେ ବହୁତୁ ହଇରାଣ କରୁଛି ଲାଇନ୍।
ମୁଁ ଏଇ ଲାଇନ କଟିବା ଉପରେ ମୁଁ ଗୋଟେ ନିଉଜ୍ କେବେ ଗୋଟେ ଶୁଣିଥିଲି ସେ ମାନେ ଇଲେ ଅଫିସରେ ଯୋଉ ଲୋକରା ଅଛନ୍ତି ସେମାନେ ସବୁ କହୁଥିଲେ ଏତେ ଯୋଉ ସବୁ। ମାନେ ଇଏ ହେଇଗଲାଣି କି ଏସିି ଫେସି ଇଏ ସିଏ ଅଧିକ ଯୋଉ ପାୱାର। ଟା ପଡୁଛି ସେଇଥିପାଇଁ ବେଶୀ ଲାଇନି ଟା କଟୁଚି।
ହଁ ହଁ ସବୁ ଏସି ଏବେ ତ ଏସି ଆଉ। ଏବେ ଆଉ ଫ୍ୟାନ ବି ଚା ଚାଲୁ ଚଳୁନି ଆଉ ଘରେ। ଫ୍ୟାନରେ ତଳେ ବି ବସିଲେ ସେ ଝାଳ ମାଡି ଯାଉଚି।
କେତେଟା ଯେତେଟା ଟ୍ରାନ୍ସଫର୍ମର ରହୁଚି ଧର ପାଖାପାଖି। ସେ ପ୍ରେସର ପଡିଲା ପ୍ରେସର ପଡିଲା ମାନେ ସେ ଲାଇନ କାଟି ଦେଉଚନ୍ତି ସେଇଥିାଇଁ ମଝିରେ ମଝିରେ ସେମାନେ ଲାଇନ୍ କାଟି ଦଉଛନ୍ତି କେତେ। କେତ କେତେ ସମୟ?
ହୁଁ ଏବେ ତ ଆମର ଦି ଦିନ ହେଲାଣି ରାତିରେ ସବୁବେଳେ କଟି ଯାଉଛି। ହଇରାଣ କରୁଛି ଆମକୁ ଲାଇନ। ପୁଣି ରାତିରେ ପୁଣି ଏସି ଫେସି ବନ୍ଦ କରିଦେଲା ପରେ ସେ କିଛି ସମୟ ପରେ ଘଣ୍ଟେ ଦି ଘଣ୍ଟା ପରେ ପୁଣି ତ ଯୋଉ ଗରମ ହଉଛି ପୁଣି ଆଉଥରେ ତାକୁ ମାରିକି ଶୋଇବାକୁ ପଡୁଛି ନିଦ ଭାଙ୍ଗି ଯାଉଛି।
ହୁ ହୁ ସେଇଆ ପା। ସେଇଥିପାଇଁ ମୁଁ ମାନେ ଫ୍ୟା ରୁମ ଟା ପୁରା ଥଣ୍ଡା କରିଦଉଛୁ। ତାପରେ ଫ୍ୟାନ ଟା ବନ୍ଦ କରିଦୋଉଛୁ ଏସିଟାକୁ ପୁରା ନେଇକରି ସତେଇଶରେ କି ଅଠେଇଶରେ ରଖିଦଉଛି।
ହଁ
ଉଁ ପୁଅ ଟା ସେ ଏସି ବନ୍ଦ ହେଲା ମାନେ ସେ ଉଠିବ। ତ ତାକୁ ନ ଉଠେଇବା ପାଇଁ ସେ ଫ୍ୟାନ୍ ବନ୍ଦ ହେଇକିରି ସତେଇଶ କି ଅଠେଇଶରେ ରଖିଦେଲେ ରାତିଟାଙ୍କ ନର୍ମାଲ୍ ଟେମ୍ପରେଚରରେ ରହୁଛି। ଆଉ ଥଣ୍ଡା ଲାଗୁଛି ସେ ତାର ଶୋଉଛି ଯଦି ଏସି ବନ୍ଦ ହେଲା ମାନେ ସେ ଉଠିଲା।
ହଁ ନାଇଁ ଆମେ ତ ଏଠି ଟିକେ ଥଣ୍ଡା ହେଇଗଲେ ରୁମ ମୁଁ ପୁରା ତିରିଶ କୁ କରିଦଉଛି। ତିରିଶ ପାରେ ତାପରେ ଯେତେବେଳେ ନିଦ ଲାଗୁଛି ଆଉ ରାତି ଯାକ ଯଦି ଲାଗିବ ଥଣ୍ଡା ତ ପ୍ରବଳ ହେଇଯିବ। ସେଇଥିପାଇଁ ବନ୍ଦ ନିଦ ଲାଗିଲା ବେଳେ ବନ୍ଦ କରିଦଉଛୁ ତାପରେ ଫ୍ୟାନ୍ ଲଗଉଛୁ ହେଲେ ଗରମ ହେଇଯାଉିବ ତଥାପି ଘଣ୍ଟେ ଦି ଘଣ୍ଟା।
ହୁଁ
ଘଣ୍ଟେ ଦି ଘଣ୍ଟା ପରେ ଗରମ ହେଇଯାଉଛି ବାଧ୍ୟ ହେଇକି ପୁଣି ଆଉ ଥରେ ମାର।
ପୁଣି ନିଦ ଭାଙ୍ଗୁଥିବ।
ହଁ ପରା ନିଦ ଭାଙ୍ଗି ସବୁଦିନ କାଲି ରାତି ଗୋଟେରେ ସେମିତି ମୋ ନିଦ ଭାଙ୍ଗିଗଲା। ପୁଣି ଆଉଥରେ ଲଗେଇଲି ଲଗେଇକି ଶୋଇପଡିଛି ଏକାଥରେ ପାଞ୍ଚଟାରେ ପାଞ୍ଚଟାରେ ନିଦ ଭାଙ୍ଗିଲା ବନ୍ଦ କଲି ତାକୁ।
ତମେ କେତେଟାରେ ଉଠୁଛ କି ପାଞ୍ଚଟା ନା ଛଅଟା?
ଓ ଏଇ ସାଢ଼େ ପାଞ୍ଚଟା ପାଞ୍ଚଟା ପଇଚାଳିଶ ଏଇତି ଆଉ।
ଉୁଁ ହୁଁ
ରାତିରେ ଶୋଇହୋଉନି ସକାଳକୁ ନିଦ ମାଡୁଛି ବାହାରି। ଆଉ କଣ କରିବା? ଉଠି ଉଠିବା କୁ ବି ଇଛା ହଉନି। ଖାଲି ବାଧ୍ୟବାଧକତା ଉଠିବା କଥା।
ମୁଁ ତାଙ୍କ ମୁଁ କହିଲି ରାତିରେ ମୁଁ କହିଲି ତମ ରାତି ସେ ଗୋଟେ ଦିଟା ତିନିଟା ଏତେ ପଛରେ ମୁଁ ଅନେଇ ଦେବି କିନ୍ତୁ ସକାଳୁ ମୁଁ ଏଇ ପାଞ୍ଚଟା ଛଅଟାରେ ଉଠିବିନି। ସବୁ ବେଳେ ଉଠିବା ସାତଟା ସାତଟା ପନ୍ଦର ମୋର ହେଇଯାଉଛି।
ହଁ ହଉ ନିଦ ଭାଙ୍ଗିଲେ ତ
ଏ ବାପଘର କୁ ଗଲେ ଏତେ ବେଳ ଶୋଇ ଶୋଇବ ଶୋଇବ ଶ
ତମର ଏଇଠୁ କେତେ ଡିଷ୍ଟାନ୍ସ କେତେ କିଲୋମିଟର ହବ?
ସେଇ ବାଇଶ ତେଇଶ ଭିତରେ ଆଉ।
ଉ ହୁ
ବାଇଶି ତେଇଶି ଭିତରେ ହବ ଆଉ।
ଓହୋ। ଆଉ ସନ୍ଧ୍ୟା ବେଳେ କିଛି ଖାଇନ?
ନା ମୁଢି ଖାଇଥିଲି ଖାଲି ସଂନ୍ଧ୍ୟାଳେ କ୍ଷୀର ମୁଁ ପିଇଥାନ୍ତି ଯେ ଭଲ ଲାଗିଲାନି।
ଉଁ ହୁଁ
କ୍ଷୀର ପିଇନି ଇଚ୍ଛା ହେଲା ନି ଆଜି ପିଇବାକୁ ଆଉ।
ହୁଁ ହୁଁ
ପେଟ ଟା ଭଲ ଲାଗିଲାଣି କାଟିଲା କେମିତି ଗୋଟେ
ହୁଁ ହୁଁ।
ସେଇଥି ପାଇଁ ଆଉ ପି ନା ଏମିତି ପେଟ କାଟିଲା କେମତି ଟିକେ ତ
ହୁଁ ହୁଁ ମୁଁ ବି ଖାଇଛି ମୁଢି ମିକ୍ସଚର। ମୁଢି, ମିକ୍ସର ସରିଷ ତେଲ ଟିକେ ପକେଇ ଦେଇକି ପିଆଜ ଫିଆଜ ପକେଇକି କି ୟାଙ୍କର ମୋର ଖାଇ ଦେଇଥିଲୁ।
ବର୍ଷା ପାଗକୁ ସେଇଟା ଖାଇବ ଭଲ ଲାଗିବ।
ଏଇ ପଟେ ବର୍ଷା ନାହିଁ ଏପଟେ ଆଜି ବାହାରି ଗରମ ସୋଇଆପା କହିଲି। ହେପଟେ ବୋଧେ ବର୍ଷା ଟା ହେଇଛି ସେ ଏପଟେ ଆଜି ଏତେ ଖରା ଦିନରେ ପୁଣି ମାନେ ସନ୍ଧ୍ୟାବେଳଠୁ ପୁରା ଗୁଳୁଗୁଳି ପ୍ରବଳ। ଏପଟେ ଟୋଟାଲି ବର୍ଷା ନାହିଁ ମୁଁ କହିଲି ଏପଟେ ବର୍ଷା ହେଲା ହେଲା ଆର ସପ୍ତାହଟା ତାପରେ ଏବେ ସେପଟକୁ ପଳେଇଛି ଆଉ।
ହୁଁ ହୁଁ ହଁ କ
ଲାଇନ ଆସିଲେ ରୋଷେଇବାସ କରିକି ଖାଇ ପିଇକି ଶୋଇବ ଆଉ। ମୁଁ କଲି ଲାଇନ ଆସିଲେ ରୋଷେଇବାସ କରିକି ଖାଇକି ଶୋଇବ ଆଉ।
ଲାଇନ ତ ଆସିବନି ଇନ୍ଭଟର ରେ ରୁଟି ଟା ତ ଖାଲି ହବ ଆଉ।
ହୁଁ କେତେଟା ହେଇଛି କି ସାଢେ ସାତଟା ହେଇଛି।
ହଁ ସେ ଆସିଲେଣି କଣ କେଜାଣି ମୁଁ ଯାଏ ଦେଖେ ଆଉ।
ହଉ ଆଉ ରଖୁଛି।
ହଁ ହଁ।